ହ୍ୟାଲୋ।
ହଁ କଣ କରୁଛ?
କୁହ ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା। କଣ କରୁଛ ଏବେ?
ଏଇ ଟିକେ ଖୋଲା ପବନରେ ବୁଲୁଛି ଆଉ।
ହୁଁ ହୁ କଣ ଖାଇଲ କଣ?
ଖାଇଲି ଭାତ ଆଉ ଡାଲମା ଖଟା ଖାଇଥିଲି ଏବେ ସନ୍ଧ୍ୟାବେେଳେ ଆଉ କିଛି ଖାଇନି। ଚଟପଟା ଜିନିଷ ଖାଇଥିଲି ଆଉ।
ହୁଁ। ସନ୍ଧ୍ୟାବେଳେ ତ ସେ ଚଟପଟା ଜିନିଷ ତମକୁ କଣ ଖାଇବାକୁ ସବୁଠୁ ଭଲ ଲାଗେ?
ମତେ ତ ଚଟପଟାରେ ଖାଇବାକୁ ବେଶୀ ଭଲ ଲାଗେ। ଅ ଗୁପଚୁପ ମତେ ବହୁତ ଭଲ ଲାଗେ ଆଉ ଦହିବରା। ଆଉ ତମକୁ କଣ ବେଶୀ ଭଲ ଲାଗେ ଖାଇବା ପାଇଁ?
ମୋତେ ଆଳୁ ଚାଟ୍।
ଆଳୁ କେବଳ ଆଳୁ ଉପରେ ଭଲ ଲାଗେ ନାଇଁ କି?
ଆଳୁ ଚାଟ୍।
ମତେ ବେଶୀ ଭଲ ଲାଗେ ଚଟପଟା ଉପରେ ବେଶୀ ମତେ ଭଲ ଲାଗେ ଗୁପଚୁପ୍ ଆଉ ଫାଷ୍ଟଫୁଡ଼୍ ଉପରେ କହିଲେ ମୋତେ ତ ରୋଲ୍ ଚାଓମିିନ ବାହାରେ ଯେତେ ଜିନିଷ ମୋ ସବ ଭଲ ଲାଗେ।
ଘର ଜିନିଷ ଭଲ ଲାଗେନା।
ଘର ଜିନିଷ ମତେ ଭଲ ଲାଗେନା ବିଶ୍ଵାସ କର ମତେ କଣ ପାଇଁ କେଜାଣି ଘର ଜିନିଷ ମତେ ଖାଇବା ଭଲ ଲାଗେନା କିନ୍ତୁ ଘର ଜିନିଷ ଖାଇବାଟା ଉଚିତ୍।
ହୁଁ ଉଁ ମୋମୋ?
ମୋମୋ ମୋ ଜୀବନ ଆଜିର ମୁଁ ଖାଇନାହିଁ ଗୋଟେ ଦିନ ମୋମୋ ଆଜି ହେଇ ତ ପଇସା ଦେଇକିନା ପଠେଇଚି ମୋମୋ ଆଣ ଖାଇବା।
ହୁଁ ଘରେ ବନେଇକି ଖାଇବ। ହେଟା କଣ କର ଟେଷ୍ଟିଲ ହେଲ୍ଦି
ଆମେ କିନ୍ତୁ ମଇଦା ଜାତୀୟ ଜିନିଷ ଖାଇବାଟା ଅନୁ ଚିତ ଜାଣିଚ ମଇଦା ଜିନିଷ ଖାଇବା ଆମ ପେଟ ପାଇଁ ବହୁତ କ୍ଷେ କ୍ଷତିକାରକ ଆମେ ସିନା ମାନୁନାହାଁନ୍ତି ପାଟିର ସ୍ୱାଦ ପାଇଁ ଖାଇଦଉଚନ୍ତି କିନ୍ତୁ ଯୋଉଟା ଆମ ଦେହ ପାଇଁ ପୁରା କ୍ଷତିକାରକ।
ହଁ ସେଇଟା ଠିକ୍ କଥା ଆମେ କଣ କରୁଚନ୍ତି ନା ଆମେ ଅଟାରେ ବନେଇ ଖାଉ।
ହଁ ଅଟାରେ ଭଲଜେ କିନ୍ତୁ ଅଟାରେ ବେଶି ଫ୍ରାଏ ମମୋ ଟା କରିକି ଖାଇବା ଭଲ ଲାଗିବ।
ହଁ ଫ୍ରାଏ ଟା ମୁଁ ଷ୍ଟିମ୍ ଟା କରେ ଫ୍ରାଏ କରେନା।
ଷ୍ଟିମ୍ ଟା କଲେ କେମିତି ଗୋଟେ ଲାଗିବନି ମାନେ ଅଟାରେ?
ନାଇଁ ନାଇଁ ସେମିତି ଲାଗିବ ଭଲ ଲାଗିବ ଏଇଟା ଯୋଉ ଟିକେ ଅଧିକ ନରମ ଲାଗେ ମଇଦା ଟା ସେଇଟା ଟିକେ ଲାଗିବନି ଆଉ।
ହଁ ଯଉ ମିଶା ମିଶି ଉପରେ କ ମଇଦା ଅଟା ମିଶା ମିଶି କରି ବନେଇବ।
ହୁଁ ଆମ ଘରେ ମୋ ଦିଦି ସବୁ ପ୍ରକାର ଜିନିଷ ଜାଣିଚନ୍ତି ତମର ଯାହାବି ହଉ ଟିକେ ଆଗେ ସବୁ ବାହାରେ ଜିନିଷ କିଣି ଖାଉଥିଲି ଏବେ ଟିକେ ଘରେ କେ ବନେଇ ଖାଇବାକୁ ଭଲ ଲାଗୁଚି।
ହଁ ଘରେ ଜିନିଷ ବନେଇବ ସବୁ ପ୍ରକାର ଜିନିଷ କିଣିକି ନେଇ ଆସିବ। ଘରେ ବନେଇକି ଖାଇବ ବହୁତ ଭଲ ମାନେ ଦେହ ଖରାପ ହେବନି ଆଉ ବା ବାହାର ଜିନିଷ ଖାଇଲେ ସେ ବହୁତ କ୍ଷତି ଏବେ ହେଉଚି ପେଟରେ ବହୁତ ଯନ୍ତ୍ରଣା ଏବେ ହେଉଚି। ତ ବାହାର ଜିନିଷ ଖାଇବା
ଅନୁଚିତ୍। ହୁଁ- ସେ କିନ୍ତୁ ଆମେ ଖାଉନୁ।
ମୁଁ ମଧ୍ୟ ତମକୁ କହିଦଉଚି ହେଲେ କଣ ମୁଁ ବି ସେ ବାହାର ଜିନିଷ ହିଁ ଖାଉଚି କିନ୍ତୁ ଖାଇବା ଟା ଅନୁଚିତ୍।
ପାଟି ସ୍ବାଦ ତାପରେ ବି ଟାଇମ୍ ଟା ଟିକେ ଦେଖିବାକୁ ପଡୁଚି। ଯଦି ତମେ ଅନ୍ୟ କିଛି କରୁଥିବ ପଢା ହେଲା କି କରିଥିବ ତମକୁ ଟିକେ ଟାଇମ୍ ଟା କମ୍ ମିଳିବ ନାଁ। ହେ ଏତେ ଇଏ ସିଏ ଜଣ ଖାଇମୁଁ ଏତେ କରିବ କିଏ? ମୁଁ କଲିନି। ନାଇଁ କିଣିକି ନେଇ ଆସିବା ଖାଇଦବା।
ହଁ ସେଇଟା ମୁଁ ଭାବେ ନାଁ କଣ ଆଣିବୁ କରିବୁ ତାପରେ ସମୟର ଅଭାବ ଯୋଗୁଁ
ଠିକ୍ ହବ କି ନାଇଁ କିଛି ଜଣା ନାହିଁ।
ସମୟର ଅଭାବ ଯୋଗୁ ମୁଁ ବାଧ୍ୟ ହେକି ନା କିଣିକି ନା ଖାଇଦିଏ।
ହୁଁ ନା ମୁଁ ଦେଇଦି କଣ କହିଲ ସେ ଟିକେ ବାହାର ଜିନିଷ ଟେ ଖାଇବାକୁ ଭଲ ପାଆନ୍ତି ବାହାରେ ନ ମାନେ ଟିକେ କିଏ କୋହଳିଆ କରି ଥିବ ସବୁ କ୍ଲିନରେ କରିଥିବେ କି ନାଇଁ ଜଣା ନହିଁ ନା।
ହଁ ହଁ ଜଣେ ଜଣେ ଅ ଅଛନ୍ତି ଦେଖିବ ମାନେ ବହୁତ ଅପରିଷ୍କାର ସହ କରୁଥିବେ ତ ଆମେ ତ ଜାଣିନାହାନ୍ତେ ନା ଆମେ ତ ଖାଇବାରେ ପ୍ର ରାଙ୍କ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
ତ ଖାଇବା ତ ସେଗୁଡାକ ବି ଦେଖିବା କଥା।
ହଁ ସୁ ସେଥି ପାଇଁ ଆମେ ଘ
ଆଉ କଣ କୁହ ତୁମ ଜୀବନ ବିଷୟରେ, ଆଉ କଣ କୁହ ତମ ମାନେ ଘରେ କିଏ କିଏ ଅଛନ୍ତି?
ଆମ ଘରେ ମୁଁ ମୋ ଦିଦି, ମୋ ମା ଅଛନ୍ତି। ଆଉ ମୋ ନାନୀଙ୍କ ପୁଅ ଜଣେ ଆସିକି ରହୁଛି, ଆଉ ପଢୁଛି ଏଠି ଆଉ।
ଓହୋ ରହିକି ତମ ଘରେ ପଢୁଛନ୍ତି ଆଉ।
ହୁଁ
ହଉ ତମ ସେପଟେ ବର୍ଷା ହେଇଛି?
ବର୍ଷା ପ୍ରବଳ ହେଇଛି ମାନେ କାଲି ରାତି ଦଶଟାରୁ ପୁରା ଢାଳୁଛି ଢାଳୁଛି ଢାଳୁଛି ଯେ ଆଜି ଏଗାରଟା ପନ୍ଦ ହେଉଥିଲା।
ଏବେ ଛାଡିଛି ନା ଏବେ
ନା ନା ନା ଏବେ ପା ଛାଡି ଯାଇଛି। ଚି ଲେଏବି ବର୍ଷାଟା ଉଠେଇଚି ବୋଧେ ରାତିରେ ପୁଣି ହବ ଆଉ।
ଓହୋ ଆଚ୍ଛା।
ଆଉ ଗୋଟେ ଜିନିଷ ତମେ ମାର୍କ କରୁଚକି। ଆଗେ ବର୍ଷାଟା ଅଧିକ ହଉଥିଲା ଏବେ ଘଡ଼ଘଡ଼ି ବିଜୁଳି ଅଧିକ ହଉଚି। ଯେତେବେଳେ ବର୍ଷା ହେଲା ଘଡଘଡି ବିଜୁଳି ହେଲା। ତା ଫଳରେ ଲୋକମାନଙ୍କର ମୃତ୍ୟୁର ଆଶଙ୍କା ବଢି ଯାଉଛି।
ହଁ ହଁ ଏଇ ଯୋଉ ଦେଖିବ ମାନେ ଗୋଟେ ଗୋଟେ ଜାଗାରେ ଏତେ ଯୋ ଗୋଟେ ଘରଘଡି ଦଉଛି ତଲୋକ ଲୋକମାନେ କଣ ଜାଣିଥାନ୍ତି ଏଇ ଟାଇମରେ ଘଡଘଡି ଦବ। ତ ସେମାନେ ତାଙ୍କ ନିଜ ନିଜ କାମରେ ବ୍ୟସ୍ତ ରହୁଥାନ୍ତି। ତ ଯେତେବେଳେ ଘଡଘଡି ମାରେ ତ ସେ ଯେହେତୁ ଅ ମାନେ ବ୍ୟସ୍ତ ରହିଥାନ୍ତି ତାଙ୍କ ମାନେ ତାଙ୍କର ଜଣେ ଜଣଙ୍କ ଛାତିରେ ପ୍ରଭାବ ପଡେ। ଯୋଉଥିପାଇଁ ତାଙ୍କର ଏତେ ସବୁ କ୍ଷତ କ୍ଷତି ହଉଛିନା ତ ସେଗୁଡାକବି ତାଙ୍କ ଦେହ ବେଶି ଖ ଖରାପ ହଉଛି ସେମାନେ ମରିବି ଯାଉଚନ୍ତି ବହୁତ ଲୋକ।
ଆମ ଘର ପାଖରେ ଗୋଟେ ଲୋକଟେ ତାଙ୍କଠୁ ଟିକିଏ କଣ କହିଲ ଗରିବ ଘର। ହେଲା ସିଏ ତାଙ୍କର କଣ ହେଲା କେଇଆଣି ଘଡଘଡି ମାଇଲା ଏକାଥରେ ହଁ କରେଣ୍ଟ ତାର ତାସହିତ ଘରର ଗୋଟେ ଖୁଣ୍ଟକୁ ମାଇଲା। ସେ ଖୁଣ୍ଟଟା ପଡିଗଲା ଏମିତି ଯେ ପୁରା ତାଙ୍କ ଦିଟାଙ୍କ ଗୋଡ ନଷ୍ଟ ହେଇଗଲା ଜାଣିଚ। ତାଙ୍କ ପରିବାର କଣ ହବ ଟିକେ କହିଲ।
ତମେ ସେ କଥା କହୁଛ ଏବେ ମୃତ୍ୟୁର ଏତେ ମାତ୍ରା ପରିମାଣ ବଢି ଯାଇଛିଯେ ମାନେ ଆମ ଗାଁରେ ଗୋଟେ ଛୋଟିଆ ଝିଅଟେ ମାନେ ତେର ବର୍ଷର ଝିଅଟେ। ସିଏ ମାନେ ତାର ବହୁତ ସାରା ମାନେ ସୁଗାର ଥିଲା। ତା ସୁଗାର ଅଧିକ ମାତ୍ରାରେ ହେଇଯାଏ। ତା ମୁଣ୍ଡକୁ ଉଠି ଯାଇଛି ତାପରେବି ତା ବାପ ବାପା ମାଆ ଟିକିଏବି ଧ୍ୟାନ ରଖିବା କଥା ଯେହେତୁ ଛୋଟିଆ ଛୁଆଟେ ସିଏ କଣ କହିଲ ଏଇ ଯୋଉ। ନିଶା ଦ୍ରବ୍ୟର ଯେଉଁ ଆସୁନି ସଫଲ ତ ସେ ଝିଅବି ଖାଏ। ତାକୁ ରୋକିବାର ରୋକିବାର ଅଛି କିନ୍ତୁ ତାଙ୍କ ବାପା ମା ଏତେ ଧ୍ୟାନ ନଦେବାରୁ ସେ ସବୁ କଣନା ଯାହା ହେଲେବି ଦେଖ ପେଟରେ କିଛି ଗୋଟେ ହେଇ ଥିବ ମାନେ ତଯୋଉ ଖାଦ୍ୟ ଖାଇବା ଉଚିତ ତସେଇ ଖାଦ୍ୟ ଖାଇବା ଦରକାରନା। ତ ସିଏବି ଏତେ ଧ୍ୟାନ ଦିଅନ୍ତ ଛୋଟିଆ ଛୁଆଟେ ଏଇ ତିନି ଦିନ ହବ ମରିଗଲା।
ଦୁଗାରରୁ
ସୁଗାର ମୁଣ୍ଡ ଉପରକୁ ଉଠିଗଲା ଛୁଆଟା ମରିଗଲା। ତା ପୂର୍ବରୁ ବୋଧେ ଆମ ଗାଁରେ ବୋଧେ ପାଖାପାଖି ମରିଗଲେଣି ଏବେକା କଥା। କହୁଛି ତିରିଶ ପଇଁତିରିଶ ଲୋକ ମରିଗଲେଣି ଏଇ ଗୋଟେ ଆଁ ଗୋଟେ ବର୍ଷ ଭିତରେ ମରିଗଲେଣି ତିରିଶ ପଇଁତିରିଶଟା ଲୋକ ଆମ ଗାଁରେ ମରି
ଏଇ
ହଁ ପରା ଏତେ ମାନେ ମୃତ୍ୟୁୁର ଏବେ ଏତେ ବଢି ଯାଇଚିଯେ ତ ଲୋକମାନେ ମରି ଯାଉଛନ୍ତି ଖାଲି।
ହୁଁ ହୁଁ ତମେ କହୁଛନା ମୁଁ କହୁଛୁ ଶୁଣୁନ ମୋ ବାପାଙ୍କୁ କରନୁନା ହାର୍ଟ ପ୍ରୋବ୍ଲେମବା।
ହଁ।
ହୁଁ ବାପାଉୁଁ ଆର ବର୍ଷ ଚାଲିଗଲେ।
ତମ ବାପା।
ଉୁଁ।
କଣ କଣ ହେଇଥିଲା ତାଙ୍କର?
ସିଏ କଣ କହିଲ ତାଙ୍କର ସୁଗାର ଥିଲା ଟେକ କେଆର। ନେଲେନି ଘରେ ଯଆସିବା କୁହନ୍ତି ନା। ବାହାରେ ଖାଇଦେଲେ ବାହାରକୁ ମାନେ ମାର୍କେଟ ଫାର୍କେଟ ଗଲେ ଘରୁ ତାଙ୍କର ଯାହା ସବୁ ପ୍ରଫଲିକଉଥିଲା ବାହାରକୁ ଗଲେ ତାମାନେ ଖାଇଦେଲେ। ମିଠା ଫିଠା ଏ ସ ଖାଇଦେଲେ। ତାଙ୍କର କଣ ହେଲା କହିଲ ବ୍ରେନ ଷ୍ଟ୍ରୋକ ପାରଲିସି ଧରି ନେଲା। ତାପରେ ଭଲ ଲାଗିଲ ସେ ଯଉଅଧିକ ମେଡିସିନ ଖାଇଲେ ନା ରେଗ ହେବ ନିଶ୍ଚିତ। ମେଡିସିନ ଖାଇଲେ ଏମିତି ହାର୍ଟ ଆଟାକ୍ ପଳେଇବେ ଚାଲିଗଲେ।
ଓହୋ ମାନେ ତମ ଘରେ ଏବେ କଣ କେମିତି ତମର ଚଳାଚଳଣିୀ ଘରର।
ଏବେ ନା ମୁଁ କିଛିଟା କାମ କରୁଛି। ମାନେ ୱାର୍କ ଫ୍ରମ ହୋମ କାମ କରୁଛି। ତାପରେ ବି ଆମର ଗୋଟେ ଅଛି ଦୋକାନ ଅଛି। ମାର୍କେଟରେ ଦୋକାନ ଅଛି ଆମେ ଦିଟା ପିଲା ରଖିକି ଚଲିଛୁ ଆଉ। ସେଇଟା ବାପା କ
ତୁନି ତମର କି ଭାଇ ନାହାନ୍ତି।
ନା ନା।
ମାନେ ତମର କେହି ଭାଇ ବି ନାହାନ୍ତି।
ନା ଭାଇ ନାହାନ୍ତି ଆମେ ପାଞ୍ଚ ଭଉଣୀ ଆଉ।
ମାନେ ତମର ପାଞ୍ଚ ଭଉଣୀ କି ଭାଇ ନାହାନ୍ତି ବହୁତ ଦୁଃଖ ଲାଗୁଥିବ ନା ମାନେ ଚଳେଇ ଚଳେଇବା ପାଇଁ ବହୁତ ହଇରାଣ ହେଉଥିଲେ।
ଚଳିବା ପାଇଁ ସେଟା କିଲେ ତାପରେ ଦୁଃଖ ଲାଗିଲେ ବି କଣ କରିବା। ଯୋଉଟା ଭାଗ୍ୟଥିବ ସେଇଟା ହିଁ ହବ। ଜନ୍ମ ମୃତ୍ୟୁ ଆମ ହାତରେ ନାହିଁ ହଁ କି ନା। ତ ଭାଇ ନାହାନ୍ତି ତାପରେ ବି ଆମ ବାପା ଆମକୁ ବହୁତ ଖୁସିରେ ବି ରଖିଥିଲେ। ଆମ ସମସ୍ତଙ୍କୁ ସେତିକି କଣ କହିଲ
ତମର କୌଣସି ଭଉଣୀ ବିବାହ କରିନାହାନ୍ତି।
ହଁ କରିସାରିଛନ୍ତି ଆର ବର୍ଷ ଜଣେ ବାହା ହେଲା। ସିଏ ପଳେଇଲାଣି ଅଷ୍ଟ୍ରେଲିଆ ପଳେଇଲାଣି ବିବାହ କରି ଆଉ। ବିବାହ କରିସାରିଲେଣି ତିନି ଜଣ ବିବାହ କରିସାରିଲେଣି।
ହଉ ଆଉ ଦି ଜଣ ଅଛନ୍ତି ନା ତମେ ସାନ ଝିଅ ବୋଧେ ଘରର।
ହଁ।
ଓ । ଦୁଃଖ ଲାଗିଲା ମତେ ତମ ଏ କଥା ଶୁଣିକି ବିଶ୍ୱାସ କର ମାନେ ବହୁତ ଦୁଃଖ ଲାଗିଲା ଆମେ ବି ସେମିତି ତିନି ଭଉଣୀ ଯେ ତ ଆମ ଘରର ଆମେ ତିନି ଭଉଣୀ ମୁଁ ଆମ ଘରର ସାନ। ହଁ। ଆମର ହେଲେ କଣ ହବ ଚଳାଚଳଣିୀ ଆମର ଯେତିକି ଭଲ ସେତିକି ଖରାପ ବେଶୀ। ଏତେ ବି ଭଲ ନୁହଁ ଆମର ବାପା ଏକୁଟିଆ ସିଏ ଯାହା ଇନକମ୍ କରିବେ ସେଥିରେ ଆମର ଚଳିବ।
ବାବା କଣ କର
ଆମର ଯେହେତୁ ଆମେ ଗ୍ରହ ବିପ୍ଳବୀ। ତ ଆମେ ଜ୍ୟୋତିଷ ଘର ଆମର। ତ ଜାଣିଥିବ ଜ୍ୟୋତିଷ ଘରରେ ମାନେ ବାହାଘର ସାଗର ହେଲା କି ପୂଜା ପର୍ବ କିଛି ହେଲା ଏଇ ସବୁ ସେଥିରେ ସେଟା ବି ସବୁବେଳେ ପଡେନିଜେ ପଇସା ନେଇଆସିବୁ ଆଉ କେବେ କେବେ ହୁଏ। କେବେ କେବେ ହୁଏନି ଏମିତି ଆଉ ସେଇଥିରେ ଯାହା ମିଳେ ଯେତିକି ସେଇଥିରେ ଚଳୁ। ହଉ ମୋର ତିନି ଭଉଣୀ ରୁ ଦି ଭଉଣୀ ବାହା ହେଇ ଯାଇଛନ୍ତି ମୁଁ ଏକୁଟିଆ। ତ ଏବେ ଟିକେ ପଇସା ପତ୍ର ଟିକେ ଅଭାବ ରହୁଛି।
ହୁଁ। ଗୋଟେ ଝିଅ ବାହାଘର କରିବୁ ମାନେ ବହୁତ ଖର୍ଚ୍ଚ।
ହଁ ହଁ ମାନେ ବହୁତ୍ ବହୁତ୍ ଅଧିକ ଖର୍ଚ୍ଚ।
ଆଉ ଗୋଟେ ଜିନିଷ ମୁଁ ଶୁଣିଛି ଆମ ଘର ପାଖରେ ଆମ ଯୋଉ ହରିପୁରେ ଜଣେ ବାହା ହେଲେ ମାନେ ପୁଅ ଘର ହରିପୁର। ସେଇ ଯୋଉ ମଧୁବନ ସାଇଡ୍ ରେ ବାହା ହେଇଛନ୍ତି। ସେ ବାହା ହବ ବୋଧେ ମାସେ ସେଇଭଳିଆ ଦେଢମାସ ହବ ହେଇଛନ୍ତି ସିଏ। ସେ କଣ କହିଲ ତାଙ୍କର ମାନେ କହିଲେ ଯେ ତାଙ୍କ ବାବା ବି ଜ୍ୟୋତିଷ। ସେ କହିଲେ କି ଏଇ ଟାଇମ୍ ରେ କରିବା ଏଇ ଟାଇମ୍ ରେ ଶୁଭ ଇଏ ସିଏ ମାନେ ପଟିକୁଲାର୍ ସିଏ ଟାଇମ୍ କହିଲେ ଏଇ ଟାଇମ୍ ଠିକ୍ ଟାଇମ୍। ସେଇ ଟାଇମ୍ ରେ ହିଁ କଲେ ଜାଣିଛ ନା? ଯାହା ହଉ ସିଏ କେମିତି କଣ ସବୁ ମ୍ୟାନେଜ୍ କେମିତି ଜାଣିପାରନ୍ତି ଏଗୁଡ଼ା ବିଦ୍ୟା ଅଛି।
ହୁଁ।
ଆମ ଏଠି ଏତେ କିଏ ଜାଣିନୁ ଏ ବିଷୟରେ।
ଜାଣି ପାରୁଛନ୍ତି ବୋଲି ସେ ଆଜି ତମକୁ କହିଛନ୍ତି ଆଉ।
ହୁଁ। ଆମର ସବୁ ହେଲେ ବି ବାହା ହେଲେ ସବୁ ଫାଷ୍ଟ ସେମାନେ ଆସିବେ ଜା ଟକ ଦେଖିବେ। ୟାଙ୍କ ବାହାଘର ସହିତ ଆଙ୍କ ସହିତ ବାହାର କଲେ ହବ କି ନାହିଁ ଠିକ୍ ରହିବ କି ନାହିଁ।
ଜାତକ ଦ୍ଵାରା ସେ କହୁଛନ୍ତି ଆମେ ବି ସେଇ ଜାତକରେ ଦେଖିକି ହିଁ ଆମେ ବି କହୁ।
ହଁ ସେ ବା ଜାତକ ହିଁ ଦେଖିକି କହନ୍ତି ଆଉ ହାତ ବି ଦେଖିକି କୁହନ୍ତି।
ନା ନା ହାତ ଦେଖିବାଟା ଦେଖ ଆମର ବି ଜ୍ୟୋତିଷ ଘର ମୁଁ ତମକୁ ଗୋଟେ ଖୋଲା କଥା କହୁଛି। ତ ହାତୁରୁ ସବୁ ଜଣା ପଡିଯାଏନି। କିଛି କିଛିଟା ହାତରେ ଆମେ ଜାଣିପାରୁ ତ ସମ୍ପୂର୍ଣ ଭାବ ଆମେ ଜାଣିପାରିବୁନୁ ତ ଜଣେ ଜଣେ କୁହନ୍ତି ମୁଁ ପୁରା ଜାଣିଦେବି ହା ତ ଦେଖିକି ତ ସିଏ ହେଲା ଠକ ବୁଝିପାରୁଛ ନା ତ ସେଇଟା କେବେ ବିଶ୍ଵାସ କରିବନି।
ହୁଁ ତମେ ଯୋଉ